ମାମ।
ପ୍ରଣାମ ବନ୍ଧୁ କୁହନ୍ତୁ।
ବଡ଼ ଭାଇ ଆଉ କଣ କରୁଥିଲେ?
ବଡ ଭାଇ ଏଇ ଘରେ ଟିକେ ଶୋଇଥିଲୁ ଆଉ।
ଆପଣଙ୍କର ଘର କାମ ଚାଲିଥିଲା ଉଁ ଶେଷ ହୋଇଗଲାଣି?
ହଁ ବନ୍ଧୁ ଆମର ଘର କାମ ଚାଲିଥିଲା ଏଇ ଦୁଇଦିନ ହବ ଶେଷ ହେଇଗଲାଣି।
ଆଜ୍ଞା ଆଉ ଭଲରେ ଭଲରେ ସମାପ୍ତ ହୋଇଯାଇ ଥିବ ମୋର ଯେତିକି ଆଶା।
ହଁ ବନ୍ଧୁ ଭଲରେ ଭଲରେ ହେଇଯାଇଛି ଆଉ ଅଳ୍ପ କିଛିଟା ଵା କି ଅଛି ଏବେ ଟିକେ ଆର୍ଥିକ ପରିସ୍ଥିତି ଭଲ ନାହିଁ। ତେଣୁ କରି ଆଉ କିଛି ଦିନ ଗଲେ। ଏକ ସଂଘ ରୁ ପଇସା ଉଠାଇ। ଘର କାମ କରିବି ବୋଲି ଭାବୁଛି ଆଉ।
ଆଜ୍ଞା।
ଆଚ୍ଛା।
ଆଉ ଆପଣ ଆପଣଙ୍କର। ସାନ ଭାଇର ପରୀକ୍ଷାର ଫଳାଫଳ ତ ଭଲ ଆସିଥିଲା।
ହଁ ବନ୍ଧୁ ଆସିଥିଲା ଆଉ ପଢିଲାନି ଆଉ ଟିକେ ନହେଲେ ଭଲ ରହିଥାନ୍ତା। ଆଉ ଯେତେବେଳେ ଦେଖ ସେ ଉଁ। ଉଁ ଖେଳିଲା, ଟିଭି ଦେଖିଲା। ଛୁଆଙ୍କ ସହିତ ପଡିକି ବୁଲିଲା ତ ସେଥିପାଇଁ ଟିକେ କମ ରହିଲା ଆଉ।
ଆଜ୍ଞା ବନ୍ଧୁ ଏକ ଆଜ୍ଞା କୁହନ୍ତୁ।
ତମ ଟୋକାର କଣ ବାହାରିଲା? ଆଉ ମୁଁ ଜାଣିନି କି ଆମ ଟୋକା ଟାକୁ ବି ପଚାରିନି କଣ କେତେ ରହିଲା।
ନାଇଁ ଆମ ଅ ଅ ସାନ ଭାଇର ବି ଅ ଭଲ ଫଳା ଫଳ ଅଛି କିନ୍ତୁ ଆମେ ଯାହା ତାକୁ ପଢ଼େଇବାକୁ ଚାହୁଁଥିଲୁ ସେ ପାଠ ପାଇଁ ପର୍ଯ୍ୟାପ୍ତ ଫଳା ଫଳ ରଖି ପାରିଲା ନାହିଁ। ତଥାପି ଆମେ ପ୍ରୟାସ କରୁଛୁ କି ତି ଆଗକୁ ସେ ଅଧିକ ଭଲ କରିବ।
ଆଛା ବନ୍ଧୁ ଏକ ଭଲ କଲେଜରେ ନାଁ ଲେଖେଇ ଦିଅନ୍ତୁ ଭଲ ଶିକ୍ଷା କେନ୍ଦ୍ରରେ ଯେଉଁଠାରେ ଉ ତାର ସବୁ ପ୍ରକାର ଶିକ୍ଷା ତାକୁ ମିଳିବ ଏବଂ ଭଲ ପଢିବେ ବୋଲି ଉ ଭାବୁଛି। ପଇସା ପାଇଁ ବନ୍ଧୁ ଡରିବେନି। ଥରେ ପଇସା ଖର୍ଚ୍ଚ କରିକି ପଢେଇବେ ତ ସେ ଯେବେ ଚାକ ଚାକିରି କରିବ ତାର ସୁଧ ମୂଳ ସବୁ ଫେରାଇ ଦବ ବନ୍ଧୁ।
ତ ଆଜ୍ଞା।
ଆଉ କଣ ତମ ଆଡେ ସବୁ ଭଲ?
ହଁ ଆମ ଆଡେ ତ ଭଲ ମୁଁ ଆ ଆପଣଙ୍କୁ ଏକ ପ୍ରସ୍ତାବ ଦବାକୁ ଯୋଗାଯୋଗ କରିଥିଲି ବୁଝିଲେ।
କେଉଁ ପ୍ରସ୍ତାବ ବନ୍ଧୁ କହିଲେ?
ଉଁ ଆପଣ ତ ଆମଠୁ ପ୍ରାୟ ଦୁଇ ବର୍ଷ ବଡ଼ ହେବେ।
ଆଚ୍ଛା ବନ୍ଧୁ କୁହ।
ଆପଣଙ୍କ ବିଦ୍ୟାଳୟର ସାଙ୍ଗମାନେ ଏବଂ ଆମ ବିଦ୍ୟାଳୟର ମୋ ସାଙ୍ଗମାନେ ଏକ କ୍ରୀଡ଼ା ପ୍ରତିଯୋଗିତା ସମାହାର ରଖିଥିଲେ ମୁଁ ଭାବୁଛି ଭଲ ହୁଅନ୍ତା।
ଆଚ୍ଛା ବନ୍ଧୁ ଭଲ ପ୍ରସ୍ତାବ ଟେ ଦେଇଚ ଯେ ହେଲେ କେଉଁ କ୍ରୀଡ଼ା ଖେଳିବା ପାଇଁ ମନୋନିବେଶ କରିଛନ୍ତି ଆପଣ?
ନାଇଁ ଆମ ବିଦ୍ୟାଳୟର ଖେଳ ପଡିଆ ତ ଆପଣ ଦେଖିଥିବେ। ସେତେବେଳେ ଯାହା ଅବସ୍ଥା ସ୍ତା ଥିଲା ଏବେ ସରକାରଙ୍କ ଦ୍ଵାରା ସେ ବହୁତ ଉନ୍ନତି ପିଢ଼ିରେ ପହଞ୍ଚିଛି।
ଆଚ୍ଛା।
ସେଠି ପ୍ରାୟ ସମସ୍ତ ଖେଳ ସମାରୋହ ହେଉଛି। ତ ଆମେ ସେଠି ଏକ କବାଡ଼ି କ୍ରୀଡ଼ା ପ୍ରତିଯୋଗିତା ଆପଣଙ୍କ ବନ୍ଧୁଙ୍କ ଦଳ ଏବଂ ମୋର କିଛି ବନ୍ଧୁଙ୍କ ଦଳ ର ଏକ କ୍ରୀଡ଼ା ସମାହାର କରିଥାନ୍ତେ।
ଆଚ୍ଛା ବନ୍ଧୁ ମୁଁ ତ ଏକ ଭଲ ପ୍ରସ୍ତାବ ଦେଇଛନ୍ତି ଆପଣ ଆଉ ଗୋଟେ କାମ କରନ୍ତୁ ମୁଁ ଆମର ଯୋଉ ଉଁ ଶିକ୍ଷା କେନ୍ଦ୍ରରେ ଯୋଉ ପାଠ ପଢୁଥିଲେ ପିଲାମାନେ କିଛି ଜଣଙ୍କ ଯୋଗାଯୋଗ ଅଛି ଆଉ କିଛି ଜଣଙ୍କ ଯୋଗାଯୋଗ ନାହିଁ ତ ତେଣୁ କରି ଯୋଉମାନଙ୍କ ସହ ମୋର ଯୋଗାଯୋଗ ଅଛି। ମୁଁ ତାଙ୍କୁ ଯୋଗାଯୋଗ କରି କହିବି ଯେ ଆମର ଆମଠୁ ସାନ ଦୁଇ ବର୍ଷ ଛାତ୍ରଛାତ୍ରୀ ମାନେ ଆମ ସହିତ ଏକ କ୍ରୀଡା ସମାହାର ବା କବାଡି ପ୍ରତିଯୋଗିତା କରିବି ବୋଲି ଭାବିଚନ୍ତି। ତ କଣ କରିବା କୁଳ ତ ତେଣୁ ଆମର ଯୋଉ ଉଁ ଆମ ବ୍ୟାଚରେ ଯୋଉ ପିଲାମାନେ ଅଛନ୍ତି ସେମାନଙ୍କ ସହିତ ଆମେ ଏକସଭା ଆୟୋଜିତ କରି ସମସ୍ତିଙ୍କର ଏବେ ତ ବନ୍ଧୁ ଦେଖ ସମସ୍ତେ ଚାକିରି କଲେଣି। ବୁଝିଲେ କି?
ଆଜ୍ଞା।
କିଏ ଏବିକା ବନ୍ଧନରେ ବାନ୍ଧି ହେଲାଣି। ତ କିଏ ବାହାରେ ଚାକିରି କଲାଣି। କିଏ କିଏ ଦୋ ଦୋକାନ ଖଣ୍ଡେ କରିଛି ଛକରେ। ତ ଏକ ଦିନ ବାହାର କରିକି ଛୁଟି ଦିନ ସମସ୍ତଙ୍କର ବାହାର କରିମୁଁ ଆପଣଙ୍କୁ କହିବି। ଆପଣ ବି ଆପଣଙ୍କ ପିଲାଙ୍କ ସହିତ କଥାବାର୍ତ୍ତା କରିକି ଏକ ଦିନ ବାହାର କରନ୍ତୁ। ଯୋଉଦିନ କି ଛୁଟି ସମିସ୍ତିଙ୍କର ବାହାର କରିସାରି
ଆଜ୍ଞା ଆଜ୍ଞା।
ତି
ହଁ ଆମର କରିବା ନିହାତି ନିହାତି।
ଆଚ୍ଛା ବନ୍ଧୁ ମୁଁ କହିବା କଥା କ କୁହନ୍ତୁ?
ଆଜ୍ଞା କୁହନ୍ତୁ? ନାଇଁ ମୁଁ ଆପଣଙ୍କୁ ଏକ ପ୍ରସ୍ତାବ ଦେଲି। ମୁଁ କହିଲି ବହୁତ୍ ଦିନି ହବ ତ ବଡ ଭାଇ ମାନଙ୍କର- - ସାଙ୍ଗେରେ ଦେଖା ବି ହେଇନି ତ କ୍ରୀଡ଼ା ସମାହାର କଲେ ଏକ ମନୋରଞ୍ଜନ। ଏ ଆପଣ ତ ଜାଣିଥିବେ ଏ ବୟସରେ ଆମେ ପରିବାର ଚଳେଇବା ଉପରେ ଅଧିକ ଧ୍ୟାନ ଦୋଉଚନ୍ତି। ନିଜର ମନୋରଞ୍ଜନ ଉପରେ ଦେଇ ପାରୁନାହାନ୍ତି। ବୁଝିଲେ?
ଆଚ୍ଛା।
ତ କିଛି ସମୟ ବାହାର କଲେ ତ ଆମେ କିଛି ମନୋରଞ୍ଜନ ବି କରିପାରିବା। ଏବଂ ଆପଣଙ୍କର ବନ୍ଧୁ ମାନଙ୍କ ସହ ବହୁତ୍ ଦେଖା ସାକ୍ଷାତ ବି ହେଇଯିବ।
ଆଚ୍ଛା ବନ୍ଧୁ ମୋର ଏକ ଭଲ ନିଷ୍ପତି ଟିକେ ଦେଇଛନ୍ତି ଯେ ବନ୍ଧୁ କିନ୍ତୁ
ଆଜ୍ଞା।
ହୁଁ ଗୋଟେ ଅସୁବିଧା ରହୁଚି ଯେ ଯେହେତୁ କଣ ଛୋଟ ଆମେ ବଡ ତ ଖେଳ ବି ଭିତେରେ ତ ଏମିତି କିଛି ଝଗଡାଝାଣ୍ଟି ତ ହେଇପାରେ। କାହିଁକି ନା ସମ୍ ତମ ଦଳ ଚାହିଁବେ ଜିତିବା ପାଇଁ ଆମ ଦଳ ବି ଚାହିଁବେ ଜିତିବା ପାଇଁ। ମୋରୋ କହିବା କଥା ଯେ ଆମ ହଁ ତମ ଗ୍ରାମର କିଛି ଉ ବଡ ଲୋକ ଲୋକ ବା ବୟୋଜ୍ୟଷ୍ଠ ଲୋକ ଯୋଉଁମାନେ ଖେଳକୁ ପରିଚାଳନ କରିପାରିବେ ଯେପରିକି କିଛି ଝଗଡା ନହବ।
ସେ ନାଇଁ ସେଥିପାଇଁ ମୁଁ ବି ଏକ ପ୍ରୟାସ କରିଛି। ତ ଆମେ ପଢୁଥିବା ସମୟରେ ଆମର ଯୋଉମାନେ ଶିକ୍ଷକ ଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ମାନେ। ଏବଂ କ୍ରୀଡ଼ା ଶିକ୍ଷକ ମଧ୍ୟ ଜଣେଥିଲେ ତ ସେଇମାନଙ୍କୁ ନେଇକି ସମାରହ କଲେ ସେମାନଙ୍କ ସହ ବି କିଛି ସମୟ ଅତିବାହିତ ହବ।
ଆଛା ତାହେଲେ ଠିକ ଅଛି ବନ୍ଧୁ ଭଲ ନିଷ୍ପତ୍ତି ଟିକେ କରିଛନ୍ତି। ତେଣୁକରି ମୁଁ ବହୁତ ଜଲଦି କଥା ହେଇଯାଉଛି ଆମ ପିଲାମାନଙ୍କ ସହିତ। ଆପଣ ଏ ବି ଟିକେ କଥା ହେଇଯାଆନ୍ତୁ ଯଥା ଯଥା ଶୀଘ୍ର କଥା ହେଇଯାଆନ୍ତୁ। ଯେପରିକି କୌଣସି ଅସୁବିଧା ହବନି କି ବାଧାବିଘ୍ନ ହବନି। ଆମେ ଭଲସେ ଖେଳକୁ ଉଁ ଉପଭୋଗ କରିବା ଏବଂ ମନୋରଞ୍ଜନ କରିବା। ତ ସେଥିପାଇଁ ଆପଣ ଏକ ଦିନ ସଠିକ ଦିନ ବାହାର କରନ୍ତୁ ସେଇଦିନ
ଆଜ୍ଞା ଆଜ୍ଞା।
ଉମ୍ କ୍ରୀଡ଼ା ପ୍ରତିଯୋଗିତାଟି ଖେଳ ହବ।
କରିବା ଆଜ୍ଞା।
ବନ୍ଧୁ ଆଉ ଗୋଟେ କଥା ଏଇ ଖେଳରେ ଯେପରି କିଛି ତ୍ରୁଟି ନ ରହେ ବୁଝିଲେ କି? ସେମିତି କିଛି କିଛି ଜିତିବା ଦଳକୁ କିଛି ପୁରସ୍କାର ହାରିବା ଦଳକୁ କିଛି ପୁରସ୍କାର ସେମିତି କିଛି ନାହିଁ। ନାଇଁ ଖେଳଟାକୁ ଖୁବ ମନୋରଞ୍ଜନ କରିବା ପାଇଁ ଖେଳାଯିବ।
ତ ଯଦି ଆମେ ଏକ ବହୁତ ଦିନ ପରେ। ଦେଖା ସାକ୍ଷାତ ମଧ୍ୟ ହବା।
ଆଚ୍ଛା।
ବୁଝିଲେନା ଆମେ ଏକ ଭୋଜିର ଆୟୋଜନ କଲେ ବି ମୁଁ ଭାବୁଛି ଭଲ ହୁଅନ୍ତା। ନା କଣ କହୁଛନ୍ତି?
ଆଚ୍ଛା ଭୋଜି ଖେଳ ସାରିକି ଭୋଜି ଖାଇକି ଘରକୁ ଫେରିବେ ମୋ ମତରେ ବି ଠିକ ଏଇଟା।
ଆଜ୍ଞା।
ଆଚ୍ଛା ସେଇପରି ଆଉ ତ ଯୋଉ ତାପରେ ଆମ ତଳ ବ୍ୟାଚ୍ ଯୋଉ ପିଲାମାନେ ଅଛନ୍ତି ସେମାନଙ୍କୁ ବି ମଧ୍ୟ ଡକେଇବେ। ମାନେଆମ ଆମ ଆମଠୁ ତଳେ ବ୍ୟାଚ୍ ତୁମଠୁ ଉପର ବ୍ୟାଚ୍। ସେମାନେ ବି ଯଦି ଅଂଶ ଗ୍ରହଣ କରିପାରିବେ ତାଙ୍କ ତାଙ୍କ ଭିତରେ।
ସେମାନଙ୍କୁ ସେମାନଙ୍କୁ ମଧ୍ୟ ମୁଁ ପ୍ରସ୍ତାବ ଦଉଥିଲି। ସେମାନେ ଯଉମାନେ ଅଛନ୍ତି ତ ସେମାନେ ରାଜି ଅଛନ୍ତି। ସେମାନଙ୍କ ମଧ୍ୟରୁ ବୋହୁ ପିଲା ବାହାରେ ଅଛନ୍ତି ତ ସେମାନଙ୍କର କହିବା କଥା କି ଆମେ ଏତେ ଶୀଘ୍ର ଯାଇପାରିବୁ ନାହିଁ।
ଆଚ୍ଛା ସେ ଯଉ ଛାଡନ୍ତୁ ତାଙ୍କ କଥା ସେମାନେ ପରବର୍ତ୍ତୀ ସମୟରେ ଖେଳିବେ କିଛି ଅସୁବିଧା ନାହିଁ ଆମର ଗୋଟେ ସ ଠିକ୍ ଦିନ ବାହାର କରିବା କେବେ ଆକୁ ଆପଣ ଆପଣଙ୍କ ବନ୍ଧୁ ମାନଙ୍କ ସହିତ କଥା ହୁଅନ୍ତୁ। ମୁଁ ମୋ ବନ୍ଧୁମାନଙ୍କ ସହିତ କଥା ହେଉଛି ଏକ ଉପଯୁକ୍ତ ଦିନ ବାହାର କରି ସେଇଦିନେ କ୍ରୀଡ଼ା ପ୍ରତିଯୋଗଟି ପ୍ରତିଯୋଗିତା ଟି ଖେଳ ହେଇପାରିବ?
ଆଜ୍ଞା ଦେଖା ସାକ୍ଷାତ ମଧ୍ୟ ହେଇପାରିବ ଆଜ୍ଞା।
ଆଉ କଣ କହୁଛନ୍ତି ମ
ନାଇଁ ମୁଁ ଆଉ ମୁଁ ତ୍ରୁଟି ଆପଣ ତ କହିଲେ ଆପଣ ବୁଝାବୁଝି କରିବେ। ତ ସେଥିରେ ମତେ ଲାଗୁନାହିଁ କି କିଛି ତ୍ରୁଟି ହେବ ବୋଲି।
ଆଚ୍ଛା ବନ୍ଧୁ ତେଣୁକରି ଖେଳ ନ୍ତି ଆମେ କେତେବେଳେ ଖେଳିଆ ସକାଳ ସମୟରେ ଖେଳିଆ।
ଆମେ ସମେସ୍ତେ ହେଁ ଦିନ ସାତ ଘଟିକା ମଧ୍ୟରେ ସେଠି ଏକତ୍ର ହେଇଯିବା ତ କିଛି ସମୟରେ କ୍ରୀଡ଼ା ପ୍ରତିଯୋଗିତାଟି ଆରମ୍ଭ କରିଦେବା।
ଆଚ୍ଛା ଠିକ୍ ଅଛି ବନ୍ଧୁ।
ଆମ ଶିକ୍ଷ ଶିକ୍ଷୟତ୍ରୀ ମାନଙ୍କୁ ଯୋଗାଯୋଗ କରିକି ଜଣାଉଛି।
ଆଚ୍ଛା ବନ୍ଧୁ ମୁଁ ଆଚ୍ଛା ବନ୍ଧୁ ମୁଁ ଯାଉଛି ଆମ ବନ୍ଧୁ ମାନଙ୍କ ପାଖକୁ। କଥା ହେବା ପାଇଁ ତ ମୁଁ ଫେରିଲେ ଆମ ବନ୍ଧୁମାନେ କଣ କହିଲେ ମୁଁ ଆପଣଙ୍କୁ ଜଣେଇବି।
ଆଜ୍ଞା।
ରହୁଛି ବନ୍ଧୁ।
ରଖୁଛି ବନ୍ଧୁ।
ଧନ୍ୟବାଦ।
ଧନ୍ୟବାଦ।